ହାଲୋ।
ହେଁଆ।
କଁ କରୁଥିଲ?
ନାଇଁ ଏଇଠି ବସଛି ଆଉ।
ହଁ ଆଜି ସନ୍ଧ୍ୟାବେଳେ କଣ ଟିଫନ୍ କରିଥିଲ?
ଆଜି ସନ୍ଧ୍ୟାବେଳେ ଆଉ କିଛି ଇଚ୍ଛା ହେଲାନି। ଆଜି ଆଉ ଟିଫିନ କିଛି ହେଇନି ଡାଇରେକ୍ଟ ରାତିରେ ଖାଇବା ଆଉ।
ତୁ ଗତିରେ କଁ ରୋଷେଇ ଅଛି?
ଏଁ?
ରାତିରେ କଣ ରୋଷେଇ ହେଇଚି?
ଆ ରାତିରେ ରୁଟି ତଡ଼କା।
ତଡକା କଣ ଘରେ ବନେଇଛୁ ନା କିଣିକି ନେଇ ଆସଚୁ?
ନାଇଁ ନାଇଁ ଘରେ ବନେଇଛି। ତମର?
ଆମର ଆଜି ବୁଟ ଡାଲି ଆଳୁ ତରକାରୀ ରୁଟି
ସରିଗଲାଣି ରୋଷେଇ?
ହଁ ରୋଷେଇ ସରି ଗଲାଣି।
ହଉ ଆଜିର ଟୋଟାଲି ମାନେ
କଥା ହବ ଆଜି କୋଉ ଟପିକ୍ ଉପରେ?
ହାଲୋ।
ହାଲୋ। ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲେ।
ହାଲୋ।
ହାଲୋ।
ହାଲୋ। ଶୁଭୁଛି ହାଲୋ। ହାଲୋ।
ହାଲୋ।
ଶୁଭୁଛି କହୁନାହାନ୍ତି।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ କିଛି ଶୁଭୁନି ହାଲୋ।
କିଛି ଶୁଭାହଉନି।
ହାଲୋ।
ହାଲୋ।
ହାଲୋ କିଛି ଶୁବୁନି ହାଲୋ।
ହାଲୋ।
ହାଲୋ କିଛି ନେଟୱାର୍କ ଇସ୍ୟୁ ଅଛି କି? ଶୁବୁନି କିଛି ହାଲୋ।
ହାଲୋ। ହାଲୋ।
ହାଲୋ।
ଶୁଭୁଛି ହାଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ।
ଶୁଭୁଛି ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ। ହାଲୋ ହାଲୋ। ହାଲୋ। ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହୁଁ।
ହାଲୋ ଶୁଭୁଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହାଲୋ। ହାଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ। ହାଲୋ। କୁହନ୍ତୁ। ହାଲୋ।